କରିତ ସାରିଥିଲି ନା ହାଲୋ। ଆଉ ବସିଚି।
ଖରା ହାଲୋ।
ଆଉ କହିଲି ତୁ ଟିକେ ୟାଡୁକୁ ଆସେ ଜୋରେ ପାଟି ଶୁଭୁଚି।
କହ
ତୁ ମେହେନ୍ଦି ଲଗେଇସାଇଲୁଣୁ?
ନାଁ ଲଗେଇନି ଲଗେଇଦବୁ ଆସେ।
ମତେ ଲଗେଇ ଆସିବନି।
ଏ ଫୋନରୁ ଦେଖିକି କରଦେ।
ତୁ ସେଇଠି କିଏ ଅଛନ୍ତି କୋହୁନୁ ଲଗେଇଦେବେ।
ନାହାନ୍ତି ବା କେଇ।
ମତେ ବି ଆସିବନି।
ମତେ ବି ଆସିବନି। ନାଁ ଭଲରେ ଭଲ କଥା ହବୁ ତାର ରେକର୍ଡିଂ ହୋଉଚି। ହାଲୋ। ହାଲୋ। ଖାଇ ସାଇଲଣି ତମେ?
ନାଁ ମୁଁ ମୁଁ ଖାଇ ତିଲି
ମୁଁ କିଏ ତମେ ଚିିହ୍ନି ପାରୁନା?
ହଁ ଚିହ୍ନି ପାରଚି।
ଆଉ ଏତେ ଦିନ ପରେ କଲ୍ କଲ?
ମୋର ଟି ମୁଁ ଟିକେ ବୋହୁତ ବିଜି ଲୋକ ନାଁ ମତେ ଟିକେ ଟାଇମ ହଉନି ସେଥିପାଇଁ।
ଛା ଆଚ୍ଛା ପୁରା ବିଜି ରହୁ ଚୁ ନାଇଁ? ଆଚ୍ଛା ଆଚ୍ଛା।
କଲ କରି
ବୋହୁତ ବିଜି ରହୁଚ ତମେ ଆଉ।
କଣ କରିବା ଇଆଡେ ଘରେ ସକାଳୁ ଉଠୁଚି। ଆଠଟାରେ।
ଫ୍ୟାମିଲି ଲୋକ ଆଉ
କଁ କହିଲୁ?
ଫାମିଲି ଲୋକ ଟାଇମ ହୋଉନଥିବ ଆଉ। ଟୁନି ମାଉସୀ।
ଫ୍ୟାମିଲି ଲୋକ ସମସ୍ତେ କି
ଆଉ ଗୋଟେ ହାତ, କଣ କହିଲେ? ମାମା କହିଲେ ଆଉ ଗୋଟାଏ ହାତ ଅଛି ତା ପରେ ଯାଇ ଓହୋ ଆଉ, କାମ ଧନ୍ଦା ସବୁ ଠିକ ଚାଲିଛି? ଭିତରେ ଅଛି ମାମା ଆଚ୍ଛା, ଆଚ୍ଛା ଆଉ ବ୍ୟାଚ ଫିଷ୍ଟ ଗୋଟେ କରନା?
ବ୍ୟାଜ ଫିସ୍ ଟ, ଏବେ କଣ ବ୍ୟାଜ ଫିସ୍ ନୂଆ ବର୍ଷ ଆଡୁ କରାହବ। ଏବେ ନୁହଁ।
କ ନା
ତମେ କ ଆମ ବ୍ୟାଚ ରେ, ତମକୁ ଡାକିବୁ?
ତମେ ନୁହେଁ।
ନ, ହୁଅ କିନ୍ତୁ, କଲ କରି
ମୁଁ କିଏ, ତମେ ଚିହ୍ନି ପାରିଲନି? ନ୍ତ ମୁଁ ଏଲି
ଚିହ୍ନିଚି ଚିହ୍ନଚି
ଏ ସୁଜି, ମତେ ଚିହ୍ନି ପାରିଲେନି ପର୍ଯ୍ୟନ୍ତ କଣ ନା, ନା, ନା ଚିନ୍ହି ପାରିଲନି ଆଉ ରଜରେ କଣ ଡ୍ରେସ କରୁଚ ନା ନାଇଁ କେତେ ହଳ?
ଗୋଟେ ହଳ। କୁଆଡେ ତ ଯିବାର ନାଇଁ। ଗୋଟିଏ ଦିନ ରଜ ଆମର। ଆଉ ଦିଇ ଦିନି ରଜ ବା କାଲି।
କାଲି?
ହୁଁ।
କାଲି ବୁଲିବାକୁ ଯିବା?
ନା ମୁଁ କାଲି ଡିଉଟି ଯିବି, କୁଆଡେ ବୁଲିବାକୁ ଯିବି।
ଆଉ କୋଉ ଦୀନ ବୁଲିବାକୁ ଯିବା? ମୁଁ ତାପର ଦୀନ ଦିଇ ଦିନି ଛୁଟି। ସୋମବାର, ମଙ୍ଗଳବାର। ହୁଁ ହୁଁ। ଝୁନି କି ଫୋନ୍ କରିକି ପଚାରୁନୁ। ହୋଉ, ନିଅ ଆଉ ଗୋଟେ ପୁରୁଣା ସାଙ୍ଗ ସହିତ କଥା ହବ। ହ୍ୟାଲୋ। ସେ ମାରିିବ ହଁ ଭଲସେ କଥା ଖାଇଚନ୍ତି ନା? ଏ ଆଉ କଣ ପଚାରିବେ ତଛ ଆଉ କୁଆଡେ ଯାଉଚ? ରଜରେ ଡ୍ରେସ୍ କରିଚ ନା?
ହଁ ଗୋ ଟିଏ କରିଛି ଆଉ ଦିଟା ତମର ଅଛି ନା ଦବ। ମୁଁ ଗୋଟେ କରିଚି। ମୁଁ କରିଛି ଘାଗରା।
ଘାଗରା, ମୋ ତ ଗୋଟେ ଆଣିଲନି।
ଏ ତୋମେ କଣ ପଇସା ଦେଇ ଥିଲ କି?
ବାକି ଖାତାରେ ପକେଇ ଦେଇଥାନ୍ତ ଆସିଲେ ଦେଇଥାନ୍ତି।
ରେ ଏତେ ସମ୍ପର୍କ ନୁହଁ ବାକି ଖାତା କଣ ମୁଁ ଦୋକାନ ଖୋଲିଛି।
ଆଉ ରଜରେ ଯିବ କୁଆଡେ ବୁଲିବା ପାଇଁ?
ରଜରେ କୁଆଡେ ଖାଲି ପଖାଳ ଖାଇବା ଡିଗିଆଡେ ଟିକେ ବୁଲିବା। ରାଣୀଆ ଟିକେ ବୁଲିବା, ଦୋଳି ଖେଳିବା।
ବଢିଆ ଜାଗାରେ ବୁଲିବା ଆଉ ମା ତ ଟିକେ ଡାକିକି ନେଲେ ଭଲ ହଅନ୍ତା।
ତୋମେ ଯାଇ କଣ କରିବ? ହେଟା ଏ ଏକାଟିଆ ପଳେଇବୁ ବଢିଆ।
ଆଜି ତୋମର ଆଇଟମ୍ କଣ ହେଇଛି ଖାଇବା?
ଆମର ହେଇଛି ଆଜି ପୋଡପିଠା ଆଉ ତା ସହିତ ଭାତ, ଡାଲି, ଆମ୍ବ, ଖଟା, ପାଏସ ଏତିକି।
ବହୁତ ଆଇଟମ୍ ହେଇଚି ତୋମର, ଆମ ଘରକୁ ଟିକେ ପ ଥିଲେ ପାର୍ସଲ୍ ଭଲ ହୁଅନ୍ତା।
ନା ନା ଆମର ଅଳପ ହେଇଚି ବା ତୋମ ଘରକୁ କଣ ଦବୁ।
ଆ, ତୋମ ଘରେ କେତେ ଜଣ ଲୋକ?
ଆମ ଘରେ ହେ ମିନିମମ୍ ବାର ତେର ଜଣ ଭଳିଆ ହେବେ ଆଉ। ଆଉ
ଚାଲନା ବୁଲିବାକୁ ଯିବା ରଜରେ କୁଆଡେ।
କହିଲି ବା ସେଇ ଯିବା ଯଦି ସେଇ ଡିଗେଟେ ଯିବା। ଆଉ କୋଉଠି କି ଯିବା।
ଆଉ ତୋମ ବୟସ କେତେ?
ବୟସରୁ କଣ ପାଇବ। ବୟସ କଣ ପଚାରନ୍ତି?
ସେଟା ବାବୁ କଥା ମା
ବେ ଏତେ ଜଣ ନୁହବେ ସୁଝିକି ଦଉନୁ। ହଁ ହଉ ତୁ କଥା ହ ହଁ ନା ମୁଁ ମେହେନ୍ଦୀ ଲଗେଇନି ମତେ ତୁ ଟିକେ ଲଗେଇଦଉନା ତତେ ଆସ୍ ଶୁନେ ନା ମୁଁ ନାଇନି ତତେ ଆସିବ ନା ମେହେନ୍ଦୀ ଲଗେଇ? ଆଉ ମୁଁ ତ ଲଗେଇନି ଯାଏ ହଉ ଯଦି ତମକୁ ଆସିବ ଟିକେ ଲଗେଇଦବ ଆଉ।
ହଉ ମୁଁ ଯାଏ କାଲି ରଜରେ ଲଗେଇଦେବି ଆଉ।
କାଲି ରଜରେ ରଜ କାଲି ମାନେ ଆଜି ଲଗି ଗାଇମି ଆଜିଟି ଲଗେଇଦବ।
ଆଜି ରାତି ହେଲାଣି ପା ବହୁତ ବାଟ ହେଇ ତମ ଘର ଟା କୋଉଠି ହି? ଥିବ ଆଉ
ହଉ ମୁଁ ସାଇ ଲେ ପଳେଇବିନି।
ହଉ ଆ ବୁଝି ପାରୁନା ଆଜି ଆସିଲେ ତମର କଁ ପିଠା ହେଇଯିବ? କାଲି ଆସିଲେ ପିଠା ନେଇକି ଆସିବ ଏକାଥରେ ମେହେନ୍ଦୀ ଲଗେଇକି ଯିବ ବୁଝିପାଇଲ।
ତମର ଏତେ ଲୋଭ ବୋଲି ମୁଁ ଜାଣିଛି।
ଆଉ ଟିକେ ତମ ଘର ପିଠା ଖାଇବୁ ନା ମାନେ
ଖାଇବ ଯେ କିନ୍ତୁ ମତେ ଆଜି ମେହେନ୍ଦୀରେ ଲଗେଇଦିଅ କାଲି ମୁଁ ପିଠା ଦେମି ଖାଇ ହେବ।
ହଉ କେତେଟାରେ ନେଇ କେତେଟାରେ ଆସିବ କହିଲ ଟିକେ?
ମୁଁ ଗଲା ବେଳକୁ ବୋଧେ ସେଇ ନଅଟା ସାନଟା ହବ।
ହଉ ଶୀଘ୍ର ଆସ ଶୀଘ୍ର ଲଗେଇଦେବି ମତେ ଭୋକ୍ କଲାର ନା ସେଥିପାଇଁ
ଆଉ କଣ ଖବର ଭଲ ଅଛୁ ନା?
ହଁ ପରା ପୁରା ଫିଟ୍ ଆଣ୍ଡ ଫାଇନ୍।
ତୁ ଡ୍ରେସ ଆଣଚୁ? କେମିତିଆ?
କୁର୍ତ୍ତି ସେଟ୍।
କୁର୍ତ୍ତି ସେଟ ହୁଁ ହୁଁ ତୁ ସେ ଚେନ ବାଲା ବୋଧେ ଆଣିଛୁ ନା ଚେନ ବାଲା କାଇଁ ଆଣୁଥୁଲୁ।
ତମ ବ ମୁଁ ବଜାର ଯାଇନଥିଲି ତ ସେଥିପାଇଁ ମା ଯାଇଥିଲା ନେଇଆଇଲା ଆଉ।
ଚେନ୍ ଟା ଖରାପ ହେଇଗଲେ ସଇଲା। ଗୋଟିଏ ଆଣିଛୁ? ହୁଁ ହୁଁ। ଆଉ ଏଠି ଲଗେଇଲେଣିି ନା ଦୋଳି?
ହଁ ଲଗେଇ ସାଇଲେଣି କାଲି ଆସିଲେ ଖେଳିବ ଆଉ।
ଏଇ ଯୋଉ ଆଙ୍କ ଘରେ ପାଖରେ ଲଗେଇଲେଣି ଦୋଳି?
ହଁ।
ତାଙ୍କ ମାଇକି ଆଜି ବଜଉଥିଲେ ନା?
ହଁ।
ଇସ୍ କାଲି ନାଚିବା ତାହେଲେ? କାଲି ନାଚିଆ। ତାଙ୍କର ସେଠି ନାଚ କରିବେ ନା ଷ୍ଟେଜ କରିଛନ୍ତି ହଁ ନାଚିଆ ତାଙ୍କ ଷ୍ଟେଜ କରିଛନ୍ତି?
ନା ଷ୍ଟେଜେ ପଇସା ପତର ନାହିଁ ଷ୍ଟେଜେ କଅଁ ହବ।
ଏସ୍ ଗରିବ ହେଇଯାଇଛନ୍ତି।
ହଁ। । ମାଇକି ବାଜୁଚି ଆଉ । ଦୋଳି ଲାଗିଚିଇ ଆମର ଗୋଟେ ଶେଡି ଦୋଳି ଆଉ ଗୋଟେ ପଟା ଦୋଲି ଲାଗିଚି।
କୋଉଟି ଲଗେଇଚ ତମର ତ ଜାଗା ନଥିଲା?
ଆମର ବ
ତମର କୋଉଟି ତମର ଯୋଉ ଜାଗା ଟା ଥିଲା ସେ ଗଛ ଟା ହାନିଦେଇଥିଲ ବା ମୁଁ ଦେଖି ତିଲି।
ଆମର ଦିଟା ଲଗା ହୋଇଚି ସେଇ ତେନ୍ତୁତୁଲି ଗଛରେ। ଏ ଏପଟେ ଲଗା ହୋଇଚି ପଟା ଦୋଳି ସେପଟେ ଲଗା ହେଇଚି ସିଡି ଦୋଳି।
ଆଉ ତମ ସେ ଯୋଉ ଘରେ ଯୋଉ ଲୁଗା ଦଳି ଲଗାନ୍ତି ଆଉ ଲଗେଇଚ ନା?
ତ ଘରେ ଛୋଟ ଛୁଆ କେହି ନାହାନ୍ତି ଲଗ ଯୋଉ ଖେଳିବେ କିଏ?
ତୁ ଛୋଟ ଛୁଆଟେ ବା ତୁମ କଁ ବଡ ଛୁଆଟେ କି?
ଛୋଟ ଛୁଆଁ। ଆଉ ଦୋଳି ଦୋଳି ଗୁଡା ଏତେ ଭଲ ଲାଗୁନି।
ଆଉ? ବୁଲିବାକୁ ଭଲ ଲାଗୁଚି?
ହଁ ବୁଲିବାକୁ ତ ।
ହଁ। ଆଉ ଆଉ କଅଁ କଅ?
ର୍ଷେ ପରେ ଆଜି ତୋ ମୁଣ୍ଡରେ ଉଙ୍କୁଣି ହେଇଚି ନା?
। ନା ସଫା।
ର ସଫା।
ଛାଆଡେ ଆଉ କଣ କହ?
ମୋ ମୁଣ୍ଡ ରେ ହେଇଛି ସଫା କରିଦେଲେ ଭଲ ହୁଅତା। ବସ୍ ହୁଁ।
ମାରଦବୁ କମିଯିବଅ।
କିଏ ଔଷଧ ଓଷଧ ଟା ନାଁ କଣ?
ଟା ହଉଛି ଆଈଭେରା ଗୋଟେ ସାମ୍ପୁ ଅଛି ସେଇଟା ମାର। ବୁ କାଲି ଯେତେବେଳେ ମୁଣ୍ଡ ସଫା କରିବୁ ତାକୁ ତା ପୂର୍ବରୁ ମାରିଦବୁ ସେଟା ହଉଛି ମାରିଦେଲା ପରେ ତାପରକୁ। କମିଯିବ।
ହଉ ମୋ ଭାଇ କଥା ଉଠା ହେବ କଣ।
ତ ଏତେ ଜଣଙ୍କ କଥା ହେଲେ ହବ?
ଏତେ ଟାଇମ ହେଲା ଦେଖିଲ। ପସ
ଭାଇ କଣ କହୁଛି
ହେଇିଲାଣି।
ନାନା ରୋହିତଟିକେ।
ହଁ ଦଶ ଜଣ୍ ବା ହେଇସାରିଲାଣି।
ର